ଆ ହଉ।
ହାଏ କଣ କରୁଛ?
ଏ ରୋଷେଇ କରୁଛି ଆଉ।
ତ ଏବେ ମୁଁ କଥା ହଉଥିଲି କି ଟିକେ ଆଉ ଟିକେ ପୂର୍ବରୁ
ହଁ ହଁ ହଁ।
ଓହୋ ଜଣଙ୍କୁ କେତେ ଥର କଲ୍ କରିବ ହବ କେଜାଣି ମତେ ବି ଜଣାନାହିଁ।
ପାଞ୍ଚ ଥର।
ପାଞ୍ଚଥର।
ହଁ ଗୋଟେ ଦିନରେ ପାଞ୍ଚଥର।
ଆଉ ତମକୁ ପାଞ୍ଚ ଥର କରିଦେଇ ଦି ଥର ହେଲା ଆଉ ତିନିଥର କରିଦବ ତମେ ଦିଥର କରିଛ ମତେ
ଆପଣ କେତେ ଦିନ ହେଲାଣି ଏଠି ଇଏ କଲେଣି?
ମୁଁ ଏଇ କାଲି ନା ପହରଦିନଠୁ ଷ୍ଟାର୍ଟ କରୁଛି ମୁଁ କାଲି ବୋଧେ କରିଛି। ମୁଁ ଆସିଲି ତୋ ଘରୁ ପହରଦିନ ଆଉ କାଲିଠୁ ଷ୍ଟାର୍ଟ କରିଛି ଆଉ।
ଆପଣଙ୍କୁ କିଏ କହିଲା ଏ ବିଷୟରେ?
ଆରେ ସେଇ ପା ମୋର ଆମ ଗାଁର ବଡାପା ଝିଅ ବା ସୋଫି।
ଆଚ୍ଛା ଆଚ୍ଛା ସିଏ ମୁଁ ତା ମାଉସୀ ମୁଁ ମାଉସୀ ହେବି ତାର ହଁ ହଁ ହ ସିଏ କାଲି ମୋ ନମ୍ବର ଦେଇଥିଲେ ନା କାଲି ବି। ଓ ହୋ।
କାହା କେତେ ଭଏସ ତ ମୋତେ ସେମ ଲାଗୁଛି।
ମୋ ଭଉଣୀ ବି ତିନି ଜଣ ଅଛନ୍ତି ତ ସେମ ଆମ ବଡ ଭାଇ ସମସ୍ତଙ୍କ ସେମ୍
ଓ ହୋ ହେଇଥିବ ସେୟା ମ ତୁ କୀୟ କାହାକୁ ତକ
ହଁ ହଁ ମଝିଆ।
ଓ ହୋ ତମେ ତାର ବଡ ଭଉଣୀ ବୋଧେ?
ହଁ ହଁ।
କଥା ହଉଥିଲା ଆଉ।
ଆଉ କଣ ଗୋଟେ ରୋଷେଇ ବିଷୟରେ କୁହ।
ଆଜି ତ କହୁଥିଲେ ପୁରା ନା କଣ?
ନାଇଁ ଗୋଟେ ଭ ହଁ ନାଇଁ ଗୋଟେ ଆଇ ରୋଷେଇ ଗୋଟେ କୁହ। କେମିତି କଣ କରୁଛନ୍ତି ନୂଆ ଆଇଟମ କିଛି କିଛି।
କଣ କରିବି ଏବେ ସାଧା ଭାଜିବି। ତୁ ଡାକୁଛି ଜୁଆଇ ଦେଖ ଆସିଛୁ ସ୍କୁଲରେ କଣ କରିବ। ମାନେ ସେ ଯୋଉଟା ସ୍ନାକ୍ସ ଆଇଟମ ଯଦି ଖାଉଥିବା
ସ୍ନାକ୍ସ ଆଇଟମ ତ ସିଏ ମୁଁ ତାକୁ ଦିଏନି ଏତେ?
ନାଇଁ ନାଇଁ ସେ ଯୋଉ ଲେଜ କୂର୍କୁରେକୁ ନ ଦେଇେଇକି ସ୍ନାକ୍ ରେ ଦବ ଏ ସୁଜି ସୁଜି ଆଳୁରେ ଗୋଟେ ଛାଣିକି ଦବ ମାନେ ସୁଜି ଟାକୁ ଜତି ଦବ ଟିକେ
ତୁ ଯୋଉ ଜନତା ହବ।
ହଁ ସେଥିରେ ଟିକେ ଲା ଜାଗ ତ ସେ ଖାଉନ୍ତୁ ବଟ ଟିକେ ଟେଷ୍ଟ ଲାଗିବା ପାଇଁ ଜଷ୍ଟ ଫ୍ଲାଇଟ ଟିକେ ଚିଲି ଫ୍ଲେକ୍ସ। ଟିକେ ଧଣିଆ ପତ୍ର କାଟିକି ଜିରା ଟିକେ ଦେଇକି ପାଣିରେ ମାନେ ଯୋଉ ବଏଲ କରିବ ଯେମିତି ତାପରେ ସୁଜି ପକେଇବ ଜନ୍ତି ଦବ ତାପରେ ସେଡା ହେଇଗଲା ପରେ ଜନ୍ଦି ହେଇଗଲା ପରେ ତାପରେ ଯୋଉ ସିଝା ଆଳୁ ଟିକେ ମ୍ୟାସ କରିକି ତା ଦେହରେ ସୁଜି ସହିତ ଆଳୁକୁ ଚକ ପୁରା ଚକଟିକି ଚକଟିଦବା ତାପରେ ରୁଟି ଅଟା ଚକଟା ଭଳିଆ ହେଇଯିବ। ସୁଜିର ସେ ଯୋଉ ଜନତାଟା ଆଉ ତା ସେ ଆଳୁ ସି ଜାଳୁ ଯେତିକି ସୁ ଯେତିକି ସୁଜି ଯୋଉ ଚକଟା ଯୋଉ ଯନ୍ତି ଥିବ ଯେତିକି ନବ ଆଳୁ ସେତିକି ନବ କି ନହେଲେ ତା ଠୁ ଟିକେ କମ ନବ ତାକୁ ଚକଟି ଦବ ଲୁଣ ଫୁଣ ଦେଇକି ହଳଦୀ ଟିକେ ଦେଇକି କହିଥିଲି ତ ସେ ଜନ୍ ଜନ୍ ତା ପାଣିରେ ପକେଇଥିବ ଆଉ ଧଣିଆ ପତ୍ର ଟିକେ ଜିରା ଟିକେ କଞ୍ଚା ଯୋଉ ଲଙ୍କା ଚିଲି ଫ୍ଲେକ୍ସ। ଆସୁଛି।
ହଁ ହଁ ଏ ଯୋଉ ଏଇ ପକେଇବା ପାଇଁ
ହଁ ହଁ ହଁ ପିଜା ଫିଜାରେ ପକାନ୍ତି ନହେଲେ ଚିରି ଲଙ୍କା ଗୁଣ୍ଡ ବି ଦେଲେ ଚଳିବ ଟିକେ ଜଷ୍ଟ ରାଗ ଲାଗିବା ପାଇଁ ଆଉ ସେ ନ ପକେଇଲେ ବି ଚଳିବ ସେ ସ୍କିପ୍ କର ତାକୁ ପଛରେ ତମେ ଚାଟ୍ ମସଲା ଵି ଦେଇ ପାରିବ। ତାପରେ ତ ରୁଟି ଭଳିଆ ବେଲିଦବ ମୋଟା ସାଇଜ କରିକି ଟିକେ ମାନେ କେମିତି ଟାଇପର ଯେମିତି ଆଳୁ ପରଟା ଯେତିକି ମୋଟା ହେଇଥିବ ତା ଠୁ ଜଷ୍ଟ ଟିକେ ମଟା, ଯେମିତି ତାକୁ କାଟିକି ସେପ୍ ବନେଇବା ହାର୍ଟ ବନେଇଲ କି ଯୋଉ ଡାଇମଣ୍ଡ ସେପ୍ ହେଲା ସେଭ୍ କରିକି ଛାଣିବ ସେ ଫୁଲି ଝିବ ପୁରା ଡୁମ କାଡୁଗାଇ ଟିକେ ହାର୍ଡ ବି ରହିବ। ହବ ବି ଯଦି ଟିକେ ଚାଉଳ ଗୁଣ୍ଡ ବି ଟିକେ ସେଇ ଯୋଉ ସୁଜି ଆଉ ଆଳୁ ଚକଟାରେ ଟିକେ ମିଶାଇଥିବ ଟିକେ ହାର୍ଡ଼ ହେବା ପାଇଁ, ମାନେ କ୍ରିସ୍ପି ଲାଗିବ ଟିକେ ଆଉ। ତାପରେ ତାକୁ ଛ ଛାଣି ଦେଲା ପରେ ଟିକେ ଚାଟ୍ ମସଲା ପକେଇକି ଟିକେ ତାକୁ ଦେଇଦବ ସ୍ପୁର୍ନ ନବା ଗୋଟେ ସ୍ନାକସ୍ ଆଇଟମ୍ ରେ। ଆଉ ଯଦି ଯଦି ଖାଉଥିବ ସେ କଣ ଆଳୁ ଓଲଟା ତ ନର୍ମାଲି ସମସ୍ତେ ଦଉଛନ୍ତି।
ହଁ ହଁ ଆଉ ଅଲଗା କିଛି ଚି ଚିଲା
ଚିଲ୍ଲାରେ ସେ ବେସନ ଚିଲ୍ଳା ହେଲା। କି ମୁନ ଚିଲ୍ଲା ହେଲା।
ହଁ ନାଇ ଯୋଉ ଦଲିଆରେ ଗୋଟେ ରେସିପି କହିଲେ?
ଦଲିଆରେ ତ ସେଇ ଖେଚୁଡି ଆଉ ଦଲିଆରେ କଣ ଆଉ। ଉପମା ଖେଚୁଡି ନହେଲେ ଶାଗ ଦଲିଆରେ ଉପମା କେମିତି ବନା ହବ ନା ନାଇଁ ଦଲିଆରେ ବି ଉପମା ହୁଏ। ଯେମତି ଦଲିଆ ଖିଚିଡି ହୁଏ ସେମିତି ଦଳିଆକୁ ଟିକେ ନାଇଟି ରୁ ନାଇଁ ନାଇଁ ପେଶିକି ଦବା କିଛି ଦରକାର ନାହିଁ। ତାକୁ ଯେମିତି ସୁଜି ଯେମତି ଯେମିତି ହଉଛି। ସେମତି ବେଶୀ କ୍ୱାଣ୍ଟିଟି ର ପାଣି ଦବ ଟିକେ ଆଉ। ଦଲିଆଟା ସୁଝି ହବ ନା ଫୁଲିବ ତାକୁ ସେମିତି ଯେମିତି ତମେ ଭେଜିଟେବୁଲୁ ପ କେ ବେଶୀ ସୁଆଦ ନେଇ ହବନି ଅଳ୍ପ ଟିକେ କାହିଁକି ଏଟା ଫୁଲିକି ବଡ଼ ବଡ଼ ହେଇଯିବ। ତ ଯେମିତି ସେମିତି ସେ ଯାହାଥିବ ଟିକେ ଟିକେ ପକେଇବ। ପାଣି ଦେଇକି ପୁରା ସିଝେଇବ। ତାପରେ ଘୋଡେଦବା ତ ଯେମିତି ସୁଜି ଉପମା ହୁଏ ଆଉ ସୁଜି ଉପମାାରେ ଅଳ୍ପ ପାଣି ଦେଲେ କଣ ସାଙ୍ଗ ସାଙ୍ଗେ ହେଇଯାଏ ଏଟା ଟିକେ ବେଶୀ ଟାଇମ ଫୁଟିବ। ସେଥିପାଇଁ କି ଅଧିକ କ୍ୱାଣ୍ଟିଟି ର ଟି ଣିଦବ ଆଉ। ସେତେବେଳେ ସୁପ କରିକି ଖୁଲିବ ନା। ତାକୁ ଘୁଡେଇଦବ ସେମିତି। ଉପମା ବି ନହେଲେ ପ୍ରେସର କୁକୁରରେ ବି କରିଦେବ ମ କିନ୍ତୁ ଲାଗିଯିବ ନା ସେଥିରେ ସେଥିପାଇଁ ଯେମିତି ଉପମା ହୁଏ ସେମିତି କରିଦବ। ସେଇଟା ଉଠେଇ ପାରିବ। ନହେଲେ ଦଳିଆକୁୁ ବି ଦଲିଆ ଟା କଣ କି ସୁଜିର ବଡ ଭର୍ସନ ଟା ହଉଛି ଦଲିଆ ଗହମ ମାନେ କଣ କହନ୍ତି ରାବା ଇଡଲି ଫିଟିଲି ଏଇଟା ପାଇଁ ସେଇଟା ହଉଛି ରାଓକଡ ସେଟା ହଉଛି ବଡ ବଡ କଟା ଆଉ ସେଟା ଦାଲିଆ ସବୁ ଜାକ ଗହମ ପିସ ଆଉ କଣ ବନେଇବେ ବ୍ରେଡ ଫ୍ରେଡଁ
ନାଇଁ ମୁଁ ତା କହଲି ସକାଳେ ଫ୍ରୁଟସ ହିଁ ଦିଏ
ନାଇଁ ନାଇଁ ଫ୍ଲୁଡୁସ୍ ସବୁବେଳେ କାହିଁଦେବେ ନହେଲେ ନିଜେ ଆଜିଛି ବନେଇଦେବି ଏଠି ଯଦି ପିଲାମାନେ ବିବେ ତ ଆଳୁ ବେସିି ଖାଇବା ପାଇଁ ଭଲ ପାଇବା ନା ନିଜେ ନେଲେ ଫ୍ରେନସ୍ ପ୍ରାଇଜ ବନେଇ ଦେବେ ମୁଁ ତ ଘରେ ସବୁବେଳେ ଫ୍ରେ ଫ୍ରେଜ ନିଜେ ବନୁ ବଡ ବଡ ଆଳୁ ଲମ୍ବା ଲମ୍ବା ଖାଟିବ ମୋଟା ମୋଟା କରି ଯେମତି ଫ୍ରେଞ୍ଚ ଫ୍ରାଇଜ ର ସାଇଜ଼ କରିବ ତାର ମେନ୍ କାରଣ ହଉଛି ପାଣିରେ ଟିକେ ଯୋଉ କଣ କହିଲ ପାଣିରେ ଟିକେ ହାଲକା ମାନେ କଣ ଯେମିତି ହଣ୍ଡ୍ରେଡ ରୁ ଟୋଣ୍ଟି ପରସେଣ୍ଟ ବଏଲ କରିବ।
ଆଚ୍ଛା ମାନେ ପୁଅ
ସିଝେଇ ବଳି ଯେମତି। ଯୋଗନ୍ତି। ହଁ ବଏଲ ହେଇ ସାରିଲ ପରେ ସାଙ୍ଗେ ସାଙ୍ଗେ ତାକୁ କଣ କରିବ ଥଣ୍ଡା ପାଣିରେ ପକେଇଦବା। ନହେଲେ ସେ ବଏଲ ହଉ ହଉ। ଥଣ୍ଡା ପାଣିରେ ନ ପକେଇଲେ ଛାଣିକି ସାଙ୍ଗେସାଙ୍ଗେ ଥାଳିରେ ଧର ରଖିଦେ ତାର ଯୋଉ ଷ୍ଟିମ ଗୁଡା ସବୁ ଉଡିଗଲା ପରେ ଡ୍ରାଏ ହେଇଯିବ। ତାକୁ ନହେଲେ କପଡ଼ାରେ ଟିକେ ପୋଛିଦବ। ତାପରେ ପକେଦବା ସାଙ୍ଗେ ସାଙ୍ଗେ ଟିକେ କର୍ଣଫ୍ଲୋର ଅଳ୍ପ ଦବ ଏମିତିଗୁଣ୍ଡ ଦବ ହାତରେ ଏମିତିଏମିତି ମଲିବ ତା ଦେହରେମିତି ଲାଗିବ ଟିକେ ଆଉ।
ମାନେ ତାକୁ ପୁରା ଯୋଉ ମାନେ ପାଣି ଟରେ ପୁରା ପକେଇଦେଲି ତାପ ଖରା ସୁ
ନାଇଁ ନାଇଁ ଖରାରେ ଶୁଖେଇବନି ବଏଲ କଲ ଯୋଉ ହାଫ ବଏଲ କହିଲି ତମକୁ ତାକୁ ସାଙ୍ଗେ ସାଙ୍ଗେ ଛାଣି ଥଣ୍ଡା ପାଣିରେ ବି ନ ପକେଇଲେ ଥାଳିଲେ ସାଙ୍ଗେ ସାଙ୍ଗେ କାଢ଼ି ଦେଇକ ରଖ। ରଖିଦବ ସେ ତ ଯୋଉ ତାପରେ ଗୋଟେ କଟା ଗଲେ ତାକୁ ପଛିଦବା ପାଣି ଗୁଡା ସବ ପଳ ତାରେ ଟିକେ କନ୍ ନୋଟ୍ ଦେଇଦେବ। ତାପରେ ସାଙ୍ଗେ ସାଙ୍ଗେ ତାକୁ ଛାଣିବ। ଛାଣି ସାରିଲା ପରେ ସେଇ ଯୋଉ ଛାଣିବ ଲୁଣ ପଛରେ ତ ସେଗୁଡାକ ପକେଇକି ଖାଆନ୍ତି ନା ଲୁଣ ଛାଣି ସାରିଲା ପରେ ଲୁଣ। ଲୁଣ ହେଲା ଟିକେ କି ଚିଲିକ କି ଅରେଗନ ଏଇଟା ସବୁ ଟିକେ କ୍ରସ କରିକି ତା ଉପରେ ପକେଇଦବ? ଆଉ ମୁଁ ସବୁବେଳେ ସେଇଟା ହିଁ ମୁଁ ଘରେ ବନେ। ସବୁବେଳେ ଏଇଭଳିଆ ବାହାରେ ଚିପ୍ସ ଫିପ୍ସ ଖାଆନ୍ତି ବୋଲି ମୁଁ କିଛି କୁହେନି ତାଙ୍କୁ। ହଁ କରିକି ଦେ। ସନ୍ଧ୍ୟାବେଳେ ଖାଇବା ହଁ ସେ ତ ପୁରା ମାର୍କେଟରେ ତ ସେମତି ହିଁ ବନା ହଉଛି ନା ନାଇଁ ମୁଁ ତ ସବୁବେଳେ ଘରେ ବନାଏ। ଇଏ ବାହାରୁ ଦିଏନି।
ହେଲେ ଆପଣଙ୍କୁ ଭଲ ଜଣା ମତେ ଏତେ ଜଣା ନାହିଁ ମୁଁ ଏତେ ଖାଇବା ନା ମାନେ ବାହାର ଖାଇବା ମୁଁ ତାକୁ ଦିଏନି। କଣ କହିଲେ ସେ ଯୋଉ ହଁ ସୁଜି, ସୂଜିଖିରି, ଇ ଟିଲି, ରୁଟି, ମିଲ୍କ ହଁ।
ତେଲ ଖାଇବା ଦରକାର।ଆମେ ସିନା ବଡ଼ ହେଲେଣି ମଃ ଖାଇବାନି କିନ୍ତୁ ପିଲାମାନେ ଏବେ ତେଲ ଖାଇବା ଦରକାର। ସେ ଆଉ କି ଆଉ କଣ ଖାଉଥିବ ସେ ଓଡ଼ସ ଖାଉଥିଲେ ଓଡ଼ସ ବୋର
ଓଡ଼ସ ଟାକୁ ଦଉଛି ଯୋଉ ତା ସହିତ ଯୋଉ ମର ଖଜୁରୀ ପକେଇ ଡ୍ରାଇ ଫ୍ରୁଟ ପକେଇ ଦିଏ।ଆଉ ଏ ତାକୁ ଯୋଉ ଉ ଟେକ୍ ଯୋଉ ଯୋଉଟା ଡ୍ରାଇଫ୍ରୁଟ ପକେଇଛି।ସେମିତି କି ଗୋଟେ କରିକିରି ଦିଏ
ସେ ଦେସ୍ ହଁ।ସେ ଦେଶୀ ଖାଇବା ପିଲାମାନଙ୍କ ପାଇଁ ବେଶୀ ଉଁ ଛୁଆଙ୍କୁ ତ ସ୍ନାକ୍ସ ଆଇଟମ ବେଶୀ ଭଲ ଲାଗେ ତ- ନାକ୍ସ ପାର୍ଟ ବନେଇବ ଯେମିତି କହିଲେ ଆଳୁ! ଆଳୁ ସୁଜି ଛାଣିକି ଦବ? ଆଳୁ ଆଳୁ ଆଉ ଯୋଉ ସୁଜି କହିଲି ତାକୁ ଛାଣିକି ଦବ। ହଁ?
ଟିଫିନ୍ ରେ ଆପଣ ସବୁବେଳେ ଏଇରା ହ୍ନି ଦିଅନ୍ତି। ନାଁ କି?
ଇଏ ସ୍କୁଲ ରେ ନାଇଁ।ଦିଏ ବଟ୍ ଏଟା ସ୍ନାକସ୍ ଆଇଟମ୍ ରଉଛି ନା ତାର ସ୍କୁଲ ବୋହୁତ ଟାଇମ୍। ସକାଳୁ ସାତଟ ରାରୁ ତିନିଟା ଯାର ବୋର୍ଡିଙ୍ଗ ସ୍କୁଲ ସେଥିପାଇଁ ଦେବି। ଏବେ ତ ସିନା ଦି ଘଣ୍ଟା ହେଇଯାଇଛି ହଁ ହଁ।
ଟିକେ ଅବା ଦୋଉଥିବି ନା ଲଞ୍ଚ ଫଞ୍ଚ କିଛି ଖାଇମନେ ଇଏ ନାହିଁ।
ହଁ ସ୍କୁଲରେ ତାର ଖାଇବାକୁ ଦିଆଯାଉଛି। ଖା କ୍ଷୀର ଟା ପିଉଛୁ ଆଉ ସେ ସ୍କୁଲ ର ତାଙ୍କର ଖାଇବା ସହିତ କିଛି ଖାଇବନି କୋ ପାଇଁ ପଇସା ଅଯଥରେ ଦିଆଯିବ ଲଞ୍ଚ ପାଇଁ ସେଥିପାଇ ମୁଁ ଲଞ୍ଚ ତାକୁ ବନେଇକି ଦେଇଦିଏ।
ଆଚ୍ଛା ଲଞ୍ଚେ କଣ ଭାତ ବନେଇକି ଦିଅନ୍ତି ନା ପରଡା ଫରା ନା ଏମିତି ଖାଇବା।
କଣ କହିଲ।
ମୁଁ କହିଲି ଭାତ ଫାତ ବନେଇକି।
ନାଇଁ ନାଇଁ ନାଇଁ ଭାତ ବରା ପ୍ରାୟ ଟାଇମ ସେ ବିରିୟାନୀ। ବେଶି ଖାଏ ସେ ଭାତ ଏତେ ଖାଇନା । ଭେଜ ବିିରିୟାନି ହେଲା କି ଚିକେନ ବିିରିୟାନି ହେଲା । କିଏ ମାନେ ଫ୍ରାଇ ରାଇସ ପକେଇକି ଦେଲି। ଏକ ସାଇଡରେ ଥିଲା। ଏ
ଆମ ଟିକେ ଆଇଁଠୁ ଘରେ ପସେନି ତ
ହଁ।
ସେଥିପାଇଁ ଆମର ବାହାରେ ସେ ଭ ଆଣଟା
ବିରିୟାନୀ, ତ ଜାଣିଛ୲ ବନେଇ କି, କେମିତି ବନାନ୍ତି, ଆଉ
ହଁ, ହଁ-
ପ୍ରାଏ, ଟାଇମ୍ ପିଲାମାନେ, ବେଶୀ ଚିକେନ ବିରିୟାନୀ ଖାଇବାକୁ, ବେଶୀ ଭଲ ପାଇବେ ୲ବେଶୀ ଟାଇମ୍, ସେଗୁଡା ହି, ମୁଁ କରେ। ନମ ଦୁ ହ ଦେରେ
ଓ ହ ସ୍ନାକ୍ସ, ଗୁଡା ବହୁତ, ସ୍ନାକ୍ସ ଯେ କେତେ ବନେଇ ପାରିବ ଯାହା, ପିଲାଙ୍କୁ ଦବ ୲କେତେ କଣ, ଅଛି ଦୁନିଆରେ।
ଆଉ ତାହେଲେ, ମତେ ଆଉ ଦି, ଚାରିଟା
ଆଉ କଣ, ବନେଇ ଆସେ? ତ ବେଶୀ ଯେମିତି, ସଲଟି ଖାଇବାକୁ ହିଁ, ଭଲ ପାଉଛନ୍ତି।
ହଁ,
ଆଉ ସିମେଇ, ଉପମା ବି ବେଳେ, ବେଳେ କରିଦିଏ ଟିକେ, ଟିକେ ୲ ସିମେଇ ଉପମା, ସେଟା ଟିକେ ସଲ୍ଟି ଲାଗେ ନା, ସେ ତ ସିମେଇ କ୍ଷୀରି, ଖାଆନ୍ତିନି ୲ସେ ସିମେଇ, ଖାଇବେ।
ଝିଅ ଟିକେ, ଉପମା ଖାଇପାରେନି, ଶୁଖିଲା, ଶୁଖିଲା ୲
ହଁ, ପିଆଜ ଗୁଡା, ଖାଇକି ବେଶୀ ଭଲ ପାଇବେନି।
ହଁ, ହଉ ଠିକ ଅଛି ତାହେଲେ, ଆଉ
କଣ, କହିଲ?
ଆ, ମୁ କହିଲି, ହେଇଗଲା ଦୀଟା, ଇଏ
ହୁଁ, ଆଉ ତିନି ଥର କରିଦବା, ଆଉ।
ହଉ, ଏବେ ବି ମୁଁ, ରୋଷେଇ ତ କରୁ ଉଁ, ଗୋଟେ ବେଳେ କରିବା କଥା ୲ହଁ, ଗୋଟେ ହଁ, ସେତେବେଳେ ହେଲେ, ହବ। ହଉ, ଆ